ଛିି ଷୁ
ହ୍ୟାଲୋ
ହଁ ଶୁଭିଲା ନାଇ କଣ ଏଁ ଫାଷ୍ଟେ। ଆଉ କଣ କରୁଛୁ?
ଏଇ ବସିଛି ଟିକେ ଆଉ ଗରମ ତ ଲାଗୁଛି ଆଉ। କଣ କରିବି ଏଇ ଏଇନ ଟିକେ ଥଣ୍ଡା ପଡିଆସୁ ଠିଲାଣି କାଉଁଳିଆ ଟିକେ ମେଘ ମ ନା ଏଯେ ଖରାଟା ମଉଳି ଯାଇଛି ତ ଟିକେ ଭଲ ଲାଗୁଛି।
ଇଆଡେ ତିନି ଦିନ ହେଲା ବର୍ଷା ହଉଛି ଦୈନିକ ଉପରୁ ଭଳି।
ହଁ ଆମର ଏଠି ସୁଧା ହଉଛି ବର୍ଷା ତିନି ଦିନ ହେଲା।
ଚାଉଳ ହଉଛି ଖରା ନାହିଁ ତିନି ଦିନ ହେଲା ଭାରି ଭଲ ଲାଗୁଛି ଥଣ୍ଡା ଲାଗୁଛି। ଆଉ ଇଆଡେ ତ ରଜ ଏବାର ଭଲ ଭାବରେ ପାଳିବେ ଆଜି ସବୁ ଦୋଳି ଫୋଳି ସବୁ ଠିକ କରିଦେଇଛନ୍ତି। ଖାଇ ଦୋଳି, ପଟା ଦୋଳି, ଡଙ୍ଗା ଦୋଳି ଆଉ ସବୁ ଭଲରେ ର ଜ ହବ ତିନି ଦିନ ରଜ ମଉଜ କରିବେ।
ତମର ନୂଆ ଡ୍ରେସ ସିଲେଇ କରିକି ଆଣିଲ ନା?
ହଁ।
ଆଉ ପିନ୍ଧିବ ଆଉ। ରଜରେ ନୂଆ ଡ୍ରେସ ପିନ୍ଧିବ ଆଉ।
ପିନ୍ଧିମି କଣ ସିଲେଇ କରିବାକୁ ଦେଇଛି ରଜ ପାଇଁ ପ୍ରବଳ ଯାମେଁ। ଯୋଉଠିିକି ନେଲାବେଲକୁ କହିଲେ ରଜ ଏପଟରେ ହବନି।
ହୁଁ ହୁଁ ହୁଁ।
ତିନି ଜାଗା ଫେରେ ଫେରେ ଜଣ କତିରେ ଦେଇଛି ସିଏ ଦବ ରଜ ବାସି ଦିନ।
ଆଉ ରଜ
ଏତେ ଯାଆ ଯେ ଟେଲର ରେ ଆଉ କହିବାର ନାହିଁ।
ହଁ ଆଉ ରଜଘଡି ଜାମ ହବ ଆଉ।
ରଜ ଘଡି ଭାରି ଯାମେ ଆଉ ୟାଡା ତ ସବୁ ଧାନ ତଳି ଆଜି ସବୁ ପକେଇଛନ୍ତି ପୁରା ଟ୍ରାକ୍ଟର ନଅ ଗିକି ତଳି ଖାଲି ପକଉଛନ୍ତି ଲୋକ।
ହଁ ଭଲ ପାଗ ଦେଇଛି ତାହେଲେ।
ପାଗ ଦେଇଯିବା ଆଉ ଦିନ ମାନେ ଖରା ନାହିଁ ଆଉ ବର୍ଷା ହେଲା ଦିଦିନି ସାରା ଥଣ୍ଡା ପକେଇଦେଲା। ଲୋକ ସବୁ ଧାନ ବିହନ କିଣିକି ଆଣିକି ତଳା ପକେଇଲେ ଆଜି। ଏ ସକାଳୁ ପକେଇଲେଣି ଯେ ଏଇନା ସୁଧା ପକଉଛନ୍ତି।
ହଁ।
ଇଆଡେ ରଜ ପୁରା ମନ ଖୁସି ରଜ। ମାଛ, ମାଂସ ଅଣ୍ଡା ଯିଏ ଯାହା ପିଠା ପଣା ସବୁ ଖାଇବାକୁ ଭଲ ଲାଗିବ ଥଣ୍ଡା କରିଦେଲା।
ଭଲ ଆଉ।
ସିଆଡେ ତାହାନେ ସିଆଡେ ତାହାନେ ଏତେ ଗରମ ହଉଛି
ଗରମ ହଉଛି ଭାରି ଖରା ଟା ହଉଛି
ହଁ ବର୍ଷ
ବର୍ଷା ହେଉଛି। ବର୍ଷା ହେଲେ ବି ସୁଧା ଗରମ ମ ହଉ ଆମ ତ ଖରା ଆମ ଘର ଟାକୁ ଖରା ଆଉ। ଆଉ ଛୁଆ ଆଜି ଯାଇଥିଲେ ଝିଅ ଯାଇଥିଲା ଡ୍ରେସ ଆଣିଲା ତାର ଆଉ ତାର ଦିଟା ଡ୍ରେଶ ସ ଆଣିଛି। ଆଉ ମୁଁ ଗୋଟେ ଶାଢ଼ୀ ଆଣିଛି ରଜ ପାଇଁ। ହ ହୁ।
ହଁ।
ଆଉ ପୁଅ ତ ତାର ଆଣିକି ଆସିଛି ଆଗରୁ ଆଉ ଆଠ ଦିନ ଆଗରୁ ପୁଅ ଆଣି ସାରିଲାନି ଡ୍ରେସ।
ହୁଁ।
ଆଉ ହୁ।
ଆ ରଜକୁ ପିନ୍ଧିବେ କଣ କଣ ପିଠା ସବୁ ହଉଛି ରଜରେ?
ରଜରେ ସୁଜି ପିଠା କରିବି। ସୁଜି କାକରା ଛାଣିମି। ଆଉ ମିଠା, କଦଳୀ, ଏମିତି କିଣି ଆଣିକି ଝିଅ ଘରକୁ ଦେଇଦେବି ଆଉ। ଆଉ ଆାରସା ପିଠା କଣ କରିବୁନି ଏଇ ବର୍ଷ। ଆରସା ପିଠା ଗରମ ହଉଛି ଆଉ କରିପାରିନି। ନା ନା କରି ନାହିଁ ଆରସା ପିଠା ଏବେ କରିଚି ତ ଆଉ କରିବି ନାଇଁ। ଖାଲି ସୁଜି କାକରା କରିିଦେବି। ଆଉ ମିଠା କିଣି ଆଣିକି ଦେଇ ଦେମି ଝିଅ ଘରକୁ ଆଉ, ମିଠା, କଦଳୀ, ଆମ୍ବ
ଆଉ
ଏମିତି ଦେଇ ଦେମି ଆଉ।
ଆଉ ଦୋଳି ସବୁ ଫିଟିଙ୍ଗ ହେଇଗଲାଣି ନା?
ହଁ ଦୋଳି ପକେଇଲେଣି ଛୁଆ ଆଉ।
ହୁଁ
ହଁ ଇଆଡେ ସବୁ ଆଜି ସକାଳ ଓଳା ଦୋଳି ସବୁ ଫିଟିଙ୍ଗ କରିଦେଇଛନ୍ତି। ଆଉ ସବୁ ଦୌଡ଼ିର ବାନ୍ଧେଇଛନ୍ତି ଦୋଳିକି ଲଗ
ଆଉ କାଲି ସଖାଳୁ ହଁ ପୂଜା କରିବେ। ପୂଜା କରିକି ଦୋଳି ଚାର୍ଟ କରିବେ।
ହୁଁ ପୂଜା ପା
ଚକ୍ରୀ ଦୋଳି ଖାଇ ଦୋଳି
ପଢି ସାରିଲାଣି। ଆ
ପକେଇକି ପୁରା ବାନ୍ଧି ଦେଇଛନ୍ତି ସବୁ ଦୌଡିରେ କହିଲେ କେହି ଆଉ ଖେଳିବାର ନାହିଁ ଦୋଳି ମାନେ ଯଦି ଆଜି ଖେଳିବ ଦୋଳି। ତାନେ କାଲି ଅସୁବିଧା ରେ ସମସ୍ତେ ପଡିବେ ଇଆଡେ ସବୁ ତାଙ୍କର ବିଶ୍ଵାସ ଅଛି। ସବୁ ଦୌଡିରେ ବାନ୍ଧି ଦେଇଛନ୍ତି ଲକ୍ କରିଦେଇଛନ୍ତି ଦୋଳିକି।
ହୁଁ। କାଲି ପଲ୍ ହୁଁ ପୂଜା ଆଗେ ହବ।
ପୂଜା ହବ ନୂଆ ଲୁଗା କୁ ଦୋଳି ରେ ଦେବେ ଦେଇକି ନୂଆ ଛୁଆ ଖେଳେଇବେ ଇଆଡେ ତାଙ୍କର ପରମ୍ପରା ନୂଆ ଲୁଗାକୁ ସେ ଦୋଳିରେ ଖେଳେଇବେ ଭୋଗ କରିସାରିନେ ଦୋଳିିକି। ତାପରେ ନୂଆ ଲୁଗାକୁ ସେ ଦୋଳିରେ ଥୋଇବେ। ହ ବୁଲେଇବେ ସାତ ଘେ। ସାତଘେରା ବୁଲେଇ ସାରିଲା ପରେ ଛୁଆ ପିଲା ଯିଏ ବଡ ମଣିଷ ଛୁଆ ସବୁ ବସିବେ ଖେଳିବେ ଦୋଳି। ହଁ ରହିଛି ଏଟା ଗୋଟେ ଆଗରୁ ହଁ ଦୋଳି ପୂଜା।
ହୁଁ ସେଟା ସବୁଆଡେ
ଆଉ ଡ୍ରେସ ପତର ତ ପିନ୍ଧିବା ପୂୁରରୁ ଚଉରା କତିରେ ପୂଜା କରିବେ ଆଉ।
ହୁଁ। ହଁ ପୂଜା କରନ୍ତି।
ପିନ୍ଧେଇଦବେ ଦୋଳି ଖେଳିବେ ଆଉ, ମାଛ, ମାଉଁସ, ଅଣ୍ଡା। ହଁ ସବୁଆଡେ ପରମ୍ପରା ରହିଛି ରଜ ପର୍ବ ବଡ଼ ପର୍ବ ଓଡ଼ିଶାର
ହୁଁ ଆମର ସେମିତି ଦୋଳି ପଡିଲାଣି ଆଉ ସେମିତି ପୂଜା ହବ ଦୋଳି ପୂଜା କରିବେ ପଣା ଦେବେ ଭୋଗ ଦେବେ ତାପରେ ଯାଇକି ଦୋଳିରେ ଖେଳିବେ ଛୁଆ ଆଉ। ସିଏ ଗୋଟେ ନିୟମ ଆଉ।
ଉଁ।
ଆମର ଗୋଟେ ଆଇଁଲ।
ଗ୍ରୀଷ୍ମ ପଳେଇଲା ବର୍ଷା ଆସୁଛି ଆଉ ବର୍ଷାର ଆଗମନ ଗ୍ରୀ
କେମିତି କରିବ?
ଉଁ ଉଁ ସରିଗଲା ତା କାର୍ଯ୍ୟକାଳ।
ହଁ ଆଉ ତମ ଦେହ ପା ସବୁ ଭଲ ଅଛି ନା?
ହଁ ଦେହ ଭଲ ଅଛି।
ହଁ ଉ।
ଆଜି ତ ଖାଇନୁ ଗାଧୁଆଳ ହାତ ମୁଗ ଡାଲି ହେଇଥିଲା ଆଉ ବିଲାତି ଆ ବଡ଼ି ବିଲାତି ତରକାରୀ ହେଇଥିଲା
ହଁ।
ହଁ ଲେମ୍ବୁ କଞ୍ଚାଲଙ୍କା
ହଁ ଲେମ୍ବୁଥିବ ଆଉ ଆରିସା ପିଠା ଖାଇଲ ନା? କରି ଦେଇଥିନି ଯା।
ହଁ ମୁଁ ଖାଇନି ଯେ ଆରସା ପିଠା ଏର ତାତିଗଲା ଆଉ ଟିକେ ଆଉ।
ବେଲ ବାପା ଦିଆସିଲି।
ଭଲ ନାଗୁଥିଲା ସବୁ ସବୁ ପଡିଥିଲା। ଟିକେ ତାତିଗଲା ହେରା ଦିନ କାମ ରାତି କାମ ନୁହେଁ ଆର୍ସା ପିଠା।
ହୁଁ ଟିକେ
ତାକୁ ଜାଣି ଜାଣି ହେଲା ନାଇ ପୋଡିଗଲା ଟିକେ ଲାଗିଗଲା। ତାତିଗଲା ଟଷ୍ଟ କମିଗଲା ଆହୁରି ଟେଷ୍ଟ ହେଇଥାନ୍ତା। ଟାଣ ପାାଗରୁ କିଛି ନାହିଁ ଅତି ହିଟ୍ ହେଇଗଲା। ଟିକେ ପିତି କୁଳିଆ ନାଗିଲା।
ହଁ ରାତିରେ ଛାଣିଲି ତ ଆଉ ଟିକେ ଅଧିକ ତାତି ଯାଇଛି ଆଉ। ଆଉ
ତାନେ ଡ୍ରେସ ପାଇଁ ଯାଇଥିଲେ ଆନ୍ଦପୁରୁ?
ହଁ। ଆନ୍ଦପୁର ଯାଇଥିଲେ ଏଇଲାକେ ବା ଆସିଲେ ଡ୍ରେସ କିଣିକି ଆଣି ଆସିଲେ। ହେଲେ ଆସିକି ପହଞ୍ଚୁଛନ୍ତି ଛୁଆ।
ରଜ ପାଇଁ ସବୁ ଦୋକାନ ଭିଡ ଟେଲର ଭିଡ
ହଁ।
ହଁ ଆ ଦୋକାନକୁୁ ପଶି ହଉନି ଏଇନେକେ।
ହୁଁ। ଆଉ ଦେଇ ଫୋନ କରିଥିଲେ କି ସାନ ଦେଇ ତମ ପାଖକୁ।
ନା ନା ପହଡ ଦିନ କରିଥିଲା କାଲି ତ କୁଆଡେ ଲାଗିଲା ନାହିଁ ଫୋନ।
ଓ ଆଉ ତାଙ୍କ ପାଖକୁ ତ ପଠେଇ ଦେଇଛି ଆଉ। ତାକୁ କୁଅ କିଣିକୁୁଣା କିି ନେଇ ଗଲା। ଆଉ ତାଙ୍କୁ ଟଙ୍କା ଦେଇଦେନି। ତାଙ୍କର ଶାଢୀ, ମିଠା, ପିଠା କରିବେ। ପଇସା ଟଙ୍କା ଦେଇଦେନି ଆଉ ଯାହା କିଣିକୁଣା କି ଦେନି ପୁଅ କିଣିକି ବା ନେଲା ଦୋକାନ ରୁ କିଣି କିରି। ନେଲା। ଆଉ ପଣସ ଗୋଟେ ଦେନି। ବାଡିରୁ ଗୋଟେ ପଣସ ଦେନି ପାରିକି। ଆଉ ମୁଗ, ବାଦାମ ମୁଗ, ବାଇଗଣ, ବଡି, ଆଉ ଖଟା ଆଚାର
ଆଉ ଏମିତି ସବୁ ଦେଲି ଆଉ ସଜାଡିକି ଅରୁଆ ଚାଉଳ। ହୁଁ ସବୁ ଦେନୁ ଆଉ ଟଙ୍କା ଦେଇଦେନି ଆଉ।
ଆଉ ଯୋଉ ଅଛନ୍ତି ଝିଅ ଘର ସବୁ ଅଛନ୍ତି। କାଲି ରଜରେ ସବୁ କାକରା ପି ପିଠା ଛାଣିକି ମିଠା କଦଳୀ ଆମ୍ବ ଦେଇ ପଠେଇମି ଆଉ।
ହଁ।
ହଁ।
ଆଉ ରଜକୁ ଝିଅ ଝିଆଣି କି ନଦେଲେ ହବନି ଆମର ପରମ୍ପରା ଅଛି ଦବାକୁ ପଡିବ।
ହଁ ଆଉ ପୁଅ ତ ଅଛି ପୁଅକୁ ପଠେଇଦେମି ଟିକେ ଶୀଘ୍ର ଟିକେ କରିଦେଲେ ପିଠା ପୁଅ ନେଇଯିବ। ପୁଅ ଆଉ ଦେଇଦବ ଆଉ, ତାପରେ କାଲି ପହିଲି ର
ତାର କାଳେ ରେଜାଲଟ୍ ରେଜାଲଟ୍ ବାହାରିଲା।
ଝିଅର
ତାର ରେଜାଲଟ୍ ବାହାରିଲା ବା କାଳେ।
ମୁଁ ଜାଣିନେଇ ତ ଆଉ କଣ?
ଝିଅ କହୁଥିଲା କଇଲା ତାର ହେଇଯାଇଛି କ୍ଲିଅର ଆଁ।
ହେଇଯାଇଛି ଭଲ ମାର୍କ ରଖିଛି?
କହିଲା ତ ପାସ ହେଇଛି ସବୁଥିର।
ହଉ ଭଲ। ଝିଅକୁ ଜଣେଇଦେମି କହିଦେମି ଆଉ।
ଏଇ ସାନ ଝିଅ କୁ ବଡ ଝିଅ ଜାଣିଛି।
ଝିଅ ଦେଖିନେଇ ସିଏ ରେଷ୍ଟ ନଉଛି। ଏଇଲାଗେ ଆସିଲା ତ ସାନ ଝିଅ ରେଷ୍ଟ ନଉଛି।
ହଁ ସାନ ଝିଅ ରେଷ୍ଟ ନେଇନି ବଡ ଝିଅ ଜାଣିଛି ଆଉ
ହଉ।
ମତେ କହିଲା।
ହଁ ସିଏ କହୁଥିଲା ବୋଉ ଆଜି ରେଜାଲ୍ଟ ବାହାରିବ ମୋର। କହିଲା ଯଦି ଭଲ ହବ ତ ମନ ଖୁସି ରହିବ ଯଦି ରେଜଲ୍ଟ ଖରାପ ହୁଏ ତାହେଲେ ଦୁଃ ଖ ଲାଗିବ ଆଉ ରଜ ଟା ଟିକେ ଭଲରେ ହବ ନାହିଁ। ଏମିତି କହୁଥିଲା। ମୁୁନି ହଉ ଦେଖିବା ଠାକୁରଙ୍କ ଇଚ୍ଛା ଆଉ କର୍ମ କରିଛ ଆଉ ତାର ଫଳ ନିଶ୍ଚିତ ପାଇବ।
ଫଳ ନିଶ୍ଚିତ ପାଇ ହଁ ଯିଏ କର୍ମ କରିଥିବ ଫଳ ପାଇବ କର୍ମ ହିଁ ଭଗବାନ।
ହଁ। ହଉ ହଉ ତାହେଲେ ରଖୁଛି ଆଉ ପଛରେ କଥା ହେବା ଆଉ କେତେବେଳେ।
ହଁ ହଁ ରଖ।
ରେଜଲ୍ଟ ଟା ବାହାରିଲା ସବୁଥିରେ ତାର ସକ୍ସେସ ହେଇଛି।